ହଁ ଭଲ ଅଛି। ଆଉ କଣ କରୁଥିଲ।
ମୁଁ ଏଇ ଜଳଖିଆ ବନେଇବି ପ୍ରିପାରେସନ୍ କରୁଚି ଆଉ। ଆଜି ଗୁରୁବାର ତ ସେ ଟିକେ କାମ ଫାମ ଥିଲା ଘରର। ଆଉ ସାରିକି ତ ଚଳଖିଆ ବନେଇବି ଆଉ।
ଆଛା ଆଜି ତାହେଲେ ଜଳଖିଆରେ କଣ ହଉଛି?
ଜଳଖିଆରେ ଆଜି ବନେଇବି ଉପମା ଆଉ ସମ୍ବର ଭେଜିଟେବଲ୍ ଉପମା। ଆଉ ସମ୍ବର ପାଇଁ ପ୍ରିପାରେସନ୍ କରୁଛି।
ଓଡିଆ ଜିନିଷଟା ସେଟା ସାଉଥ ଇଣ୍ଡିଆନ୍ ମାନଙ୍କର। ହଁ ପୁରା ପସନ୍ଦିତ ଜିନିଷ ସେଇଟା ଆଉ।
ହୁଁ ଆମ ଘରେ ଯେବେବି ଇଟଲି କି ଚକୁଳି କି ଉପମା ହୁଏ ନା ମାନେ ସମ୍ବର ଚଟଣି ଏଗୁଡା ସବୁ ହୁଏ। ଇଟଲି ଫିଟଲି ସହିତ ତ ଚଟନୀ ହୁଏ କିନ୍ତୁ ଯଦି ଖାଲି ଉପମା ହବ ତାହେଲେ ସମ୍ବର ହୁଏ।
ମୁଁ ଆଜି ଟିକୁ କହିଲେ ତ ମସଲା ଓଟସ ବନେଇବା ପାଇଁ ବନେଇକି ଆସିଛି ଆଉ।
ଆଛା ଆଛା ଆଉ ଲଞ୍ଚ
ଶୁଭଚି ନା ଟିକେ ଅଲଗା କିଛି ଶୁଭା ଯାଉଛି କଥା। ହୁଁ ଖାଲି ରୁମ ଭିତରେ ଅଛି ତ ସେଥିପାଇଁ।
ହୁଁ ଇକୋ ସୁଭୁଛି ବହୁତ ଜୋରେ।
ହଁ ଏବେ ଶୁଭିଲା
ଫିର୍ ବି ଟିକେ ଟିକେ ହଉଛି ଇକୋ।
ହଁ ଏବେ ଏବେ ଏବେ ସୁବିଲା।
ହଁ ଏବେ ଠିକ୍ ଅଛି।
ଏମିତି ସବୁ କଥା ଆଉ କଣ ରୋଷେଇ ବାସ ସବୁ କଣ ଆଉ କଣ ବନେଇବାର ଅଛି।
ଆଉ ଆଜି ଲଞ୍ଚରେ ତ ସେଇ ଆମର ତ ମାନେ ସେ ସମ୍ବର ଥିଲେ ବି ଭାତରେ ଖାଇଦେବେ ତ ସେ ସମ୍ବର ହବ ଭା ତ ହେବ ଶାଗ ଭଜା ଟିକେ ହବ ପାମ୍ପଡ଼ ଆଉ ଭେଣ୍ଡି ଆଳୁ ଭଜା ଏଇ ଟମାଟୋ ଫମାଟୋ ପକେଇକି ଭେଣ୍ଡି ମସଲା
ତୁ ବେଶୀ ନଥିବ ଆଇଟମ ଆଉ।
ହୁଁ ନାଇଁ ଗୁରୁବାର ରେ ହିଁ ବେଶୀ ଆଇଟମ୍ ହୁଏ କାରଣ ଭେଜ ଆଇଟମ ଗୁଡା ବେଶୀ ହୁଏ ନା। ନନଭେଜ ଡେରେ ତ ଗୋଟେ ନନଭେଜ ଆଇଟମ ଭାତ କରିଦେଲେ ହେଇଯିବ। କିନ୍ତୁ ଭେଜ ଦିନ ଗୁଡ଼ାକରେ ତ ଦୁଇ ଚାରିଟା ଆଇଟମ୍ କରିବାକୁ ହିଁ ପଡ଼େ। ଫିର ବି ମୋ ଭୟେସ ଏମିତି ଇକୋ ଶୁଭୁଛି।
ଝିଆରୀ କଣ କରୁଛି?
ଝିଆରୀ ଯାଇଛି ତା ମାମୁଁ ଘରକୁ।
ତାର ଗୋଟେ ମାମୁଁ ଘର ବୁଲା ଚାଲିଛି ତାହେଲେ ଏବେ ଆଉ।
ହଁ ରଜ ସରିଲା ତାର ମାମୁଁ ଘର ବୁଲା ଚାଲିଛି ଆସିବ ରବିବାର ଦିନ ବୋଧେ ଆଉ। ପୁଣି ସୋମବାର ଦିନଠୁ ତାର ସ୍କୁଲ ଷ୍ଟାର୍ଟ ହେଇଯିବ ପ୍ରି ନର୍ସରୀ ଯାଉଛି ଏବେ।
ହଁ କୋଉ ପାଖରେ ସ୍କୁଲ କି ସେ ପାଖରେ ସ୍କୁଲ।
ହଁ ଏଇ ପାଖରେ ମାନେ ୱାକେବଲ୍ ଡିଷ୍ଟାନ୍ସ। ଟୁ ହଣ୍ଡ୍ରେଡ଼୍ କି ହଣ୍ଡ୍ରେଡ଼୍ ମିଟର୍ସ ଏମିତି ହେବ। ପଢ଼ାପଢ଼ି ଛୋଟ ପିଲା ଆଉ କଣ ପଢ଼ିବ ତାର ତ ସବୁ ସବୁ ଖେଳନା ଥୁଆ ହେଇଛି। କଲର୍ସ ଦେଖିବା ପାଇଁ ଏ ବି ସି ଡ଼ି ପଢ଼ିବା ପାଇଁ ୱାନ୍ ଟୁ ଥ୍ରୀ ପାଇଁ କିନ୍ତୁ ପିଲା ସିନା ପଢ଼ିଲେ। ସେ ତ ପଢ଼ୁନି। ଛୋଟ ପିଲା ସେ ତାର୍ ଖେଳୁଚି
ଏବେ ଗୋଟେ ବଣଭୋଜି କରିବା ଚାଲୁନାହାନ୍ତି,
ଏବେ ତ ଖରାଦିନ ଚାଲିଚି, ଖରାଦିନ ସରୁ ଶୀତଦିନ ମାନେ ଆ କ୍ଟୋବର ପରେ ଯଦି ପ୍ଲାନିଂ କରି ହବ ମୋ ଭଏସ୍ ମତେ ଠିକରେ ଶୁବୁନି, ଆପଣ ଟିକେ ବେ ବାହାରକୁ ଆସନ୍ତୁ ନହେଲେ ଏ ବ୍ଲୁଟୁଥ୍ ୟୁଜ୍ କରନ୍ତୁ।
ହ୍ୟାଲୋ
ହଁ ଏବେ ଶୁବିଲା।
ହଁ ମୁଁ କଇଲି ବଣଭୋଜିରେ
ପୁଣି କଣ କଟିଗଲା?
ହ୍ୟାଲୋ
ହୁଁ ଏବେ ଶୁବୁଚି।
ମୁଁ କଇଲି ବଣଭୋଜି କଲେ କଣ କଣ ଆଇଟମ ରଖିବା?
ବଣଭୋଜି କଲେ ଆମେ ଫାଷ୍ଟ ଦେଖିବା ଯେ କେତେ ଜଣ ଆମେ ଅଛନ୍ତି? ମୋ ଭଏସଟା ପୁଣି ସେମିତି ଶୁବୁଚି, ଠିକ୍ରେ ଶୁବୁନି ଆମେ କେତେ ଜଣ ଅଛନ୍ତି ତା ଭିତରେ ଭେଜ୍ କେତେ ଜଣ ନନ ଭେଜ୍ କେତ୍ ଜଣ, ଆଜିକାଲି ତ ସମସ୍ତଙ୍କର ଫେବରେଟ୍ ହିଁ ଚିକେନ୍ କାରଣ ମଟନ୍ ପାଇଁ ତ ସମ ତେ ରାଜି ହେବେନି, ତାପରେ ମଟନ ବି ବେଶୀ କିଏ ଖାଉନାହାନ୍ତି ମୋର କିନ୍ତୁ ମଟନ୍ ଫେବରେଟ୍। ମୋତେ ଚିକେନ୍ ଏତେ ପସନ୍ଦ ହୁଏନି, ମତେ କେମିତି ଗୋଟେ ଲାଗେ ସ୍ମେଲ୍ ଟା। ତ ଚିକେନ୍ ଚିକେନ୍ ହବ,
ତୁ ଟିକେ ମଟନ୍ କର୍ ଦବ ଆଉ,
ନାଇଁ ଚିକେନ୍ ମାନେ ପୁରା ଏମତି ଖାଉନେ ମାନେ ଏମତି ଗୋଟେ ଦି ପିସ୍ ଖାଏ, ବଟ୍ ଯାହାବି ତା ଭିତୁରୁ ପୁଣି ଭେଜ୍ ବି କିଛି ଜଣ ଥିବେ ନା। ତ ଭେଜ୍ ରେ ବି ଯାହା ଆଇଟମ୍ ହବ ମୋର ସେଇଟା ଚଳିଯିବ, ପନିର୍ ହେଲା କି ଛତ୍ ତୁ ହେଲା ଏମିତି ବି କିଛି ଆଇଟମ୍ କରିପାରିବା। ତାପରେ ଯେହେତୁ ଶୀତ ଦିନ ସେଇ ଟାମ୍ ରେ ଟମାଟ ଭଲ ଥିବ, ଟମାଟ ଖଟା କରିପାରିବା, ଷ୍ଟାଟର କରିପାରିବା, ଭଏସ୍ ବହୁତି ଇକୋ ହୋଉଚି।
ହଁ ତନ ଷ୍ଟାର୍ଟର ରେ ଯଦି ମଟନ୍ ପକୋଡାଟା ହବ କେମିତି ଲାଗିବ?
ଟାଟରେ ମଟନ ପକୋଡା, ହଁ ଏବେ ସୁଭିଲା। ଟାଟରେ ମଟନ୍ ପକୋଡା କଣ ସମସ୍ତେ ଖାଇବେ, ସେ ମତେ ତ ମ ଟନ୍ ଦିନ ସାରା ଦେଲେ ବି ଗୋଟେ ଦିନ୍ ରେ ମୁଁ ଖାଇବି। ମାନେ ଏମିତି ନାଇଁ କି ମୁଁ ପୁରା ବହୁତ୍ ମତେ ପସନ୍ଦ ମାନେ ଏମିତି ନାଇଁ କି ମଟନ୍ ଯୋଉ ମାନେ ପୁରା ଖାଆନ୍ତି ଏମିତି ଥାଳି ଥାଳି ଆଣିକି ଏ ତେ ତୁ ମୁଁ ସେମିତି ଖାଏନି, କିନ୍ତୁ ପସନ୍ଦ ମ ଯେଦି ପକୋଡ଼ା କରିଦବ ଟିକ୍ କିଏ ଏମିତି ଖାଇଦେବି ଦି ଚାରି ପିସ୍, ତରକାରୀ ଏମିତି ତିନି ଚାରି ପିସ୍ କି ପାଞ୍ଚ ଛଅ ପିସ୍ ଏମିତି।
ହଁ ଆମେ ଯୋଉ ଥରେ କେନ୍ଦୁଝର ଯାଇଥିଲୁ ଆପଣ ଖାଇଥିଲେ ସେଠି, ସେଇ ମଟନ୍ ଟା କେମିତି ଥିଲା ଟିକେ କହିବେ ଟିକେ ବର୍ଣ୍ଣନା କରିବେ ଏଠି
ସେଇ ମଟନ ଟା ତ ବହୁତ ବଢିଆ ମାନେ ଗାଉଁଲି ହୋଟେଲ୍ କୁ ଯାଇଥିଲେ ଆମେ। ସେଠିତ ବଢିଆ ଲାଗୁଥିଲା। ମାନେ ଚୁଲିରେ ରୋଷେଇ ହେଇଥିଲା ବହୁତ ମିନିମମ୍
ହୀନ୍ତୁ କେମିତି ହେଇଥିଲା ଟିକେ କହିପାରିବେ?
ହଁ ମିନିମମ୍ ମସଲା ଥିଲା, ବେଶୀ ସେ ଯୋଉ ଆର୍ଟିଫିସିଆଲ ମସଲା ଆମେ ପକୌଚୁ ଯୋଉଟା ସବୁ ଇଏ ର ସେମିତି ପ୍ୟାକେଟ ମସଲା ନଥିଲା ଯାହାକି ସେ ଟେଷ୍ଟ ରୁ ହିଁ ଜଣା ପଡିଯାଉଥିଲା। ବାକି ସେମାନେ ଅଦା ରସୁଣ ଅ ପିଆଜ ବଟାରେ ରେ ହିଁ କରିଥିଲେ ଟମାଟୋ ବି ପଡିନଥିଲା ବଟ୍ ଟେଷ୍ଟ ଟା ବହୁତ୍ ତି ଭଲ ଥିଲା ସେମିତି ନାଇଁ କି ଜିରା ଗୁଣ୍ଡ ଧନିଆଁ ଗୁଣ୍ଡ ଏସବୁ ଜିନିଷ ଓନ୍ଲି ପେଷ୍ଟରେ ହିଁ ସେମାନେ ତରକାରୀ କରିଥିଲେ ଆଉ ମଟନର କ୍ୱାଲିଟି ଆ ଆକ୍ଚୁଲି ମ୍ୟାଟର୍ କରେ ଯଦି ଆପଣ ଯେତେ ବି ଭଲରେ ବନେଇବେ ଯଦି ମଟନର କ୍ୱାଲିଟି ଖରାପ୍ ଥିବ। ଆପଣଙ୍କ ଯେତେ ଭଲ ବନେଇଲେବି କୋଉ ମାଷ୍ଟର ସେଫ୍ ଆସି ବନେଇଲେ ବି ସେ ମଟନ ଭଲ ହିଁ ଲାଗିବନି। ଆଉ ଯଦି ମଟନର କ୍ୱାଲିଟୀ ଭଲ ଥିବ ଆପଣ ମିନିମମ୍ ମସ୍ ମସଲାରେ ବନେଇବେ ଯେମିତି ହଳଦୀ ଲୁଣ ଲଙ୍କାଗୁଣ୍ଡ ଅଦା ରସୁଣ ବଟା ପିଆଜ। ସେତିକିରେ ବନେଇବେ ନା ସେତିକିରେ ବି ବହୁତ ଭଲ ଲାଗିବ ମଟନକୁ ଟ ସମସ୍ତେ କହନ୍ତି ନା କି ମଟନ୍ ପାଇଁ ବହୁତ ମସଲା ଲାଗିବ ମଟନ୍ ପାଇଁ ପ୍ରିପାରେସନ୍ ବାପ୍ରେ ଆଜି ତ ଏତେ ସେ ଏତେ କାମ କରିଆରଅଛିନା ମଟନ୍ କେବେ ବି ଅଧିକ ମସଲା ଚାହେଁନି ମଟନକୁ ଯେତେ ଆପଣ ସ୍ମୁଥ୍ଲି କରିବ ସେତେ ଭଲ ଲାଗିବ।
ହଁ।
ମୁଁ ଯେତେବେଳେବି ମଟନ କରେ ମୁଁ କଣ କରେ ସବୁ ଜିନିଷକୁ ଗୋଳେଇ ଦିଏ ମାନେ ଗୋଟା ରସ୍ ସୁଣ ପିଆଜ କଟା ଅଦା ରସୁଣ ବଟା ଟିକେ କଞ୍ଚାଲଙ୍କା ଆଉ ହଳଦୀ ଲୁଣ ଗୁଣ୍ଡ ତାପରେ ଯାହାବି ଆମେ ମିଟ୍ ମସଲା ଖାଉଛୁ ମିଟ୍ ମସଲା ସବୁ ଜିନିଷ ଗୋଳା ଗୋଳି କରି ରଖିଦେବୀ ତାକୁ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଗୋଟେ ଘଣ୍ଟା ଏଇବିନା ଆପଣ ଦିଘଣ୍ଟା ରଖିଲେବି ବେଟର କାରଣ ମଟନ ଭିତରେ ବହୁତ ଭଲରେ ମସଲା ପୁରା ପଶିବ।
ହଁ ହଁ।
ରଖିସାରିଲା ପରେ ତାକୁ ଆପଣ କଣ କରିବେ ଖାଲି କଢ଼େଇ ମାନେ କି ପ୍ରେସର କୁକର୍ ଗରମ କରିବେ ତେଲ ପକେଇଲେ ସୋରିଷ ତେଲ ତାର ମେନ୍ ସୋରିଷ ତେଲ ପକେଇଦେବେ। ଟିକେ ଜିରା ତେଜପତ୍ର ପକେଇଦେଲେ ବାକି ଆଉ କିଛି ପକେଇବାର ଦରକାର ନାହିଁ ମେନ୍‌ ମେସନ ମସଲା କୁ ମାନେ ମଟନକୁ ସେଇଥିରେ ପକେଇ ଦେବେ ପୁରା ଭଲରେ ଗୋଳେଇବେ ଗୋଳେଇବ ଗୋଳେଇବ ତାର କଷିକି ମାନେ ତାର ପୁରା ପାଣି ମଲା ପର୍ଯ୍ୟନ୍ତ ପାଣି ପୁରା ମରିବ ଉଷୁମ ପାଣି କରିକି ରଖିଥିବେ ତାପରେ ତାକୁ ସେଇଥିରେ ପକାଇବେ। ଗୋଟେ କିମ୍ବା ଦିଟା ସିଟିରେ ମାନେ ଦିଟା ସିଟିର ମିନିମମ୍ ଦିଟା କି ତିନିଟା ସିଟି ମାନେ ଏଇଟା ଡିପେଣ୍ଡ କରିକି ଆପଣଙ୍କ ପ୍ରେସର କୁକର କେମିତି ହଁ ହଁ ନା ପାଣି ଚା ଲାଗିବନି।
ହଁ।
ଏଇଟା ଡିପେଣ୍ଡ୍ରେ କରେ କି ଆପଣଙ୍କ ପ୍ରେସର କୁରଟା କୋଉ ଟାଇପ୍ର ଯଦି ପ୍ରେସର କୁ କରିଲ ମାନେ ଇଜିଲି ହେଇଯାଉଥିବ ବହୁତ ଜଲଦି ହଁ।
ମୁଁ ଆପଣଙ୍କୁ ଆଉ ଗୋଟେ କଥା କହିବାକୁ ଚାହୁଁଚି।
କହୁନାହାନ୍ତି।
ଆପଣଙ୍କ ସ୍ୱର ଟା ବହୁତ ସୁନ୍ଦର।
ହଁ ଆପଣ ଆଉ କୁହନ୍ତୁନି ମୋ ସ୍ୱରଟା ଜମା ଭଲ ନୁହେଁ।
ଆପଣଙ୍କ ସ୍ୱର ଟା ବହୁତ ସୁନ୍ଦର କଥା ହେଲେ ବହୁତ ସୁନ୍ଦର ଲାଗୁଚି। ମାନେ ମନ ପୁରା ସତେଜ ହେଇଯାଉଚି।
ଯା ହଉ ଧନ୍ୟବାଦ ଏଠି କହିଲେ ମତେ କେବେ ବିି କେହି ଏମିତି କହିନାହାନ୍ତି। ମାନେ କେବେ କେବେ କିଛି କିଛି ଲୋକ କୁହନ୍ତି କି ଆପଣଙ୍କ ଭଏସ ବହୁତ ଭଲ ଲାଗେ। ମାନେ ଲାଗିକି ମାନେ ଆପଣ ଏମତି ମେଚର ସ୍ତ୍ରୀ ଲୋକ ଭଳିଆ ଲାଗେନି। ନାଇଁ ନାଇଁ ଆପଣଙ୍କ ଭୟସ ବି କିଛି ଖରାପ ନୁହେଁ ଆପଣ ବି ଯେମ ତି ସୁନ୍ଦର ଆପଣଙ୍କ ଭଏସ୍ ବି ସେମିତି ସୁନ୍ଦର।
ତ ଅଲଗା କିଏ ଶୁଣନ୍ତିନି ବେଶୀ ତ
ନାଇଁ ଆପଣଙ୍କ ସ୍ୱାମୀତ ଆପଣଙ୍କର ବହୁତ ତାରିଫ କରୁଥିବେ ଆପଣ ଯେମିତି ସୁନ୍ଦର ସେମିତି ଆପଣଙ୍କ ଶ୍ଵର ବି ସୁନ୍ଦର।
ନାଁ ନାଁ ସୋରଟା ସୁନ୍ଦରନୁହଁ।
ତାହେଲେ ଆପଣ ସୁନ୍ଦର ମାନୁଛନ୍ତି।
ନା ମୁଁ ସୁନ୍ଦର କ ସୁନ୍ଦର ଯାଆନ୍ତି ମୁଁ ଆଉ କାହିଁକି ଏଇଠି ରହିଥାନ୍ତି।
ନା ସମସ୍ ସେ କଣ ମିସ୍ ୱାର୍ଲଡ଼କୁ ଯାଇପାରିବେ ସେଇଟା ତ ଅଲଗା କଥା ନା କିନ୍ତୁ ସୁନ୍ଦରଟା କଣ ସେଟା କିଛି ଗୋଟେ କାଟାଗେରୀରେ ଯାଏକି ସେଟାକୁ ସବୁବେଳେ ଗୋଟ ଗୋଟେ ଇଏ ଦିଆଯାଏନି ନା ଆୱାର୍ଡ ଦିଆଯାଏନି ନା ଜିଏ ସୁନ୍ଦର ସେ ସୁନ୍ଦର।
ଆୱାର୍ଡ ନହେଲେ ସେ କ ଆଉ ମୁଁ ତାହେଲେ ଏଇ ମଟନର ଏଇ ଆଇଟମ୍ଟା ବନେଇବି ଆଉ। ହଁ ମଟନ ର ମୁଁ ଏଇ
ଏଇଟା ଆଇଟମ ନା ନିହାତି ଭାବରେ ବନାନ୍ତୁ କିନ୍ତୁ ହଁ ମଟନ ଯେତେବେଳେ ବି ବନେଇବେ ଆଭଏଡ କରିବେ କି ଟମାଟୋ ଆଉ ମାନେ ଧନିଆ ପତ୍ର ପକେଇବନି ବହୁତ ଲୋକ ଧନିଆ ପତ୍ର ଆଉ ଟମାଟୋ ପକେଇ କେଇ କରନ୍ତି କିନ୍ତୁ ତା ଟେଷ୍ଟଟା ବହୁତ ଅଲଗା ଆସେ। ଆପଣ ଯଦି ହବ ଟିକେ କସ୍ତୁରୀ ପକେଇ ପାରିବେ କଷା ବେଳେ ଆଉ ହେଇସାରିଲା ତା ପରେ ଆପଣ ଡାଲଚିନି ଆଉ ଇଲାଇଚିର ଗୁଣ୍ଡ କରି ପକେଇବେ ତାର ଟେଷ୍ଟ ବହୁତ ବଢ଼ିଆ ଆସିବ।
ଆଉ ଦହି ବି ପକେଇ ପାରିବେ ସେଥିର
ଦହିଟା ଆଜିକାଲି ପକଉଛନ୍ତି ଅପସନାଲ ସେଟା ଆପଣଙ୍କ ଚଏସ୍ ଉପରେ ଆପଣଙ୍କୁ ଯଦି ଭଲ ଲାଗୁଥିବ କିନ୍ତୁ ଦହିର କୌଣସି ବି ରୋଲ ନାହିଁ କାରଣ ଦହି ପକେଇଲେ ଯୋଉ ମା
ହଁ।
ମାଂସ ଗୁଡା ଟିକେ ମାନେ କଣ କହିଲ ନ ସିଝିଲଲା ଭଳିଆ ଟିକେ ଚେମଡ଼ା ଚେମଡ଼ା ଟାଇପ ର ହେଇଯିବ ସେଥିପାଇଁ।
ଓହୋ ଆଚ୍ଛା ମୁଁ ତ ଏଟା ଜାଣିନଥିଲି। ହଉ ତାହେଲେ ଆପଣ ହଁ ଟିକେ ବଣଭୋଜି ପ୍ରିପାରେସନ ଟା ଆମେ ପରେ କରିବା ଆଉ ହେଲା। ହଉ ହଉ ବାଏ।
ଠିକ୍ ଅଛି ବାଏ ହଁ।